ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଚନ୍ତି?
ତମେ କଣ କରୁଚ କି?
ଏ ମୁଁ ଏଇଠି ବସିଥିଲି ଆଉ, ଆଉ ତମେ କଣ କରୁଚ?
ମୁଁ ଏଇଠି ବସିଚି ଘରେ।
ଆଉ କଣ ଖାଇଚ?
ମୋ ଖାଇଛି ଭାତ, ଗରମ ଭାତ, ମାଛ, ଅଣ୍ଡା ଭଜା। ଆମ୍ବ।
ଉଁ ହୁଁ। ଆଉ ରୋଷେଇ ସରିଲାଣି ଲ ଲଞ୍ଚ ରୋଷେଇ ସରିଗଲାଣି?
ନାଇଁ ମଁ ରୋଷେଇ ସରିନି ଭାତ ହେଇଚି, ତରକାରୀ ବସେଇବି ମାଛ ତରକାରୀ। ତମର ରୋଷେଇ ସରିଲାଣି?
ନାଇଁ ସରିନି ଚାଲିଚି ରୋଷେଇ ତାପରେ ଭାବିଲି ଟିକେ ଫ୍ରି ଅଛି ତ କଲ୍ କରେ କଥା ଲାଗିବା।
କଣ ଖାଇଚ?
ମୁଁ ଖାଇଥିଲି ଆଜି ପିଠା ଆଉ ମଟର ତରକାରୀ।
ଓହୋ। ପିଠା ଆଉ ମଟର ତରକାରୀ?
ପିଠା ହଁ। କରିଥିଲି କଣ କହିଲ ପୁଅ ଯିବ ସ୍କୁଲ କୁ ତ। ଟିଫିିନ ନଉଚି ଖାଇବା ପାଇଁ ତା ପାଇଁ କରିଥିଲି ପିଠା ଆଉ ଚଣା ତକାରୀ ନେଇକି ଗଲା ପା। ହେଲେ ମୁଁ କହିଲି ମୁଁ ଦିଟା ବି ଜଳିଖିଆ କରିଦିଅ ଆଉ ଲଞ୍ଚ କରୁ କରୁକା ଡେରି ହବ।
ହଁ। ନାଇଁ, ମୁଁ କିଛି ଏମତି, ଝିଅ ଗଲା ସ୍କୁଲ ତ, ତ ମୋ ଭ ଭାତ, ଡାଲି, ଆଳୁ ଭର୍ତା। ଆମ୍ବ ଦେଲି। ମୁଁ ଏଇଠୁ କହିଲି, ଖାଇଦବା ଯୋଉଟେ ଭାତ, ତା ସାଙ୍ଗରେ। ରେ ମା ମାଛ, ଭାତ, ଅଣ୍ଡା କରିଥିଲି। ଖାଇଥିଲି ଆଉ। ପ ପଖାଳ
ହୁଁ ହୁଁ। ଭଲ କଲେ, ଭାତ ଟା ଖାଇଲେ ବି, ଦେହ ପାଇଁ ଭଲ।
ସକାଳୁ ଭାତ ଟା ଖାଇଲେ ଭଲ। ଆମେ ସିନା କହୁଛେ, ପିଠା ପଣା, ମାନେ ସକାଳୁ ଭାତ ପଖାଳ ଖାଇଲେ ପେଟ ପାଇଁ ଭଲ। ଥଣ୍ଡା ରହିବ।
ହଁ ହଁ।
ଆଉ, ରଜ ତମ ଆଡେ କେମିତି କଣ ପାଳିଲ? ରଜ କୁଆଡେ ଯାଇଛ ନା ନାଇଁ ବୁଲାବୁଲି କରି?
ହଁ। ରଜ କଣ କହିଲେ, ରଜ ପାଇଁ ଛୁଟି ତ ହେଇଥିଲା, ରଜ ବେଳକୁ ସବୁବେଳେ ସ୍କୁଲ ଛ ଟି ହୁଏ। ଛୁଟିରେ ଆମେ ଯାଇଥିଲୁ ସବୁ, ଆମ ଗାଁ କୁ। ଘରେ ରହି ଟିକେ ରଜ ଏଇ କୋଉ ବର୍ଷ ତ କରନ୍ତିନି, ଏଇ ବର୍ଷ କରିଥିଲେ, ରଜ ମହୋତ୍ସବ କି ଯାହା କି ବହୁତ ଭଲ, ସୁନ୍ଦର ଭାବରେ ବି କରିଥିଲେ। ସବୁ ଝିଅ ମାନେ ଆମକୁ ଡାକିଥିଲେ, ବଲେ ଆମେ ଯାଇଥିଲୁ
ଆଉ ବୁଲାବୁଲି କଲୁ, ଦୋଳି ବି ଖେଳିଲୁ, ଭୋଜି ବି କରି ଭୋଜି ବି ଖାଇଲୁ। ଆଉ ପିଠା ତ ଘରେ ହେଇଥିଲା। ପୋଡ ପିଠା ହେଇଥିଲା। ଚକୁଳି ପିଠା ହେଇଥିଲା। ତା ସାଙ୍ଗକୁ ଇଟଲିି ପିଠା, କଡେଇ ପିଠା ଜାଣିଛନ୍ତି ଏଇ ଯୋଉ କରନ୍ତି? ସେ ବି ହେଇକି ହଁ ସିଏ ବି ସେମିତି ହେଇଥିଲା ସବୁ ପ୍ରକାର ପିଠା ଏ ଖିଆପିଆ କରି ଭଲ ହେଲା। ଟିକେ ବର୍ଷା ଫର୍ଷା ହେଲା। ହଁ, ଏମତି ଲାଇନ ବି ପଳାଏ, ବହୁତ ଅସୁବିଧା କରେ। ଏମତି ଭଲସେ ସେଲିବ୍ରେସନ କରିଥିଲୁ ଆଉ।
ହଁ ହଁ।
ଆଉ, ତମ ଆଡେ ରଜ କଣ କେମିତି କରିଛନ୍ତି?
ଆମ ଆଡେ, ଏଇଠି ଆମେ ଯାଇଥିଲୁ। ବୁଲିବାକୁ କାମାକ୍ଷା। ବସ୍ ହଉଥିଲା ନା କାମାକ୍ଷା ରେ ହଉଥିଲା। କାମାକ୍ଷା ମହୋତ୍ସବ ଯାଇଥିଲେ, ବୁଲାବୁଲି କରିକ ଆସି ଭଲ ମାନେ ଏଞଜୟ କରୁଥିଲେ ସମସ୍ତେ ବହୁତ ନାଚ ଗୀତ ଫଙ୍କସ ସବୁ ହଉଥିଲା। ଗଟେ ବୁଲାବୁଲି କରିକି ଆସିଲୁ ସନ୍ଧ୍ୟାରେ ଆଉ ସରିଲା ଠୁ ଆଉ ଝିଏ ବି ଝିଅର ବି ଡ୍ୟାନ୍ସ ପ୍ରୋଗ୍ରାମ ଥିଲା ନା ସେଦିନ
ହଉଉ ଆପଣଙ୍କ ଝିଅଡ୍ୟାନ୍ ଡ୍ୟାନ୍ସ ପାର୍ଟିସିପେଟ୍ କରନ୍ତୁ
ହଁ ସେ କରେ ଯେ ମତେ ଏଇଠୁ ଗଲା ମାମା ମୁଁ ଭାଗ ନେବି ଏଇଟା ମୁଁ ତାକୁ ନେଇକି ଯାଇଥିଲୁ କାମାକ୍ଷା ତାର ଏଠି ନାଚ ଗୀତ ଗଲା। ଫଙ୍କସନ ସରିଲା ଟୁ ତ ଘରକୁ ଆସିଲୁ ଆଉ।
ହ ହଁ।
ବେ ବର୍ଷା ତ ଉଠିଲା ନା ସନ୍ଧ୍ୟା ହେଲା ଯେମତି ବହୁତ ବର୍ଷା ହେଲା ବର୍ଷା ତାର ବର୍ଷା ହେଇସାରିଲା ପରେ ଆମେ ବାହାରିଲୁ ଘରୁ ଆସିବା ପାଇଁଠୁ ବର୍ଷା ଛାଡିଲାଟୁ ଘରକୁ ଆସିଲା। ଯେମିତି ସରିଗଲା ତାପରେ ଗାଁ ରେ ବି ଏବେ ଫଙ୍କସନ ଅଛି ଝିଅର ପଅରଦିନ ଅଛି ତାପରେ ଆମର ରଥଯାତ୍ରା ବି ପାଖ- ହେଲାଣି ସେଥିରେ ବି ପାର୍ଟି ଫାଟି ହବ ଫଙ୍କସନ ଫଙ୍କସନ ହବ।
ଆପଣଙ୍କ ଗାଁ ରେ ରଥଯାତ୍ରା ହୁଏ?
ହଁ ଆମର ଏଇଠି ମା ମାନେ ରଥଯାତ୍ରା ହୁଏ ମାଉସୀ ମା ମନ୍ଦିରରେ ବି ଠାକୁର ହେଇଛନ୍ତି ତାଙ୍କର ବି ହେଠ ଯିବି ଯିବା ଆସିବା ହୁଏ ଦଶ ନଅ ଦିନ ଯାକ ଆମର ରଥଯାତ୍ରାରେ ଭ ବୋହୁତ ଲୋକ ଆସନ୍ତି ବୋହୁତ ମଜା ମସ୍ତି କରନ୍ତି। ନାଚ ଗୀତ ବି ହୁଏ ଉଁ ଉଁ ମେଲୋଡି ବି ହୁଏ।
ଓ ହ।
ଦିନରେ। ମାନେ ବୋହୁତ ଆଡେ ଲୋକ ଅସନ୍ତି ବହୁତ ରସ ବି ହୁଏ। ଆଉ ପିଠା ପଣା ବି କରନ୍ତି ସେଦିନ ଠାକୁରଙ୍କୁ ଭୋଗ ଲଗାନ୍ତି ବି।
ହଁ ହଁ।
ଆମେ ଏଇଠୁ ଯାଇକି ଦେଖିକି ସନ୍ଧ୍ୟାରେ ଆସୁ ଆଉ।
ପିଠା ଭୋଗ ଲଗାନ୍ତି ପିଠା ଭୋଗ ଲଗାନ୍ତି?
ନାଇଁ ନାଇଁ ପିଠା ଭୋଗ ଲଗାନ୍ତିନି ପିଠା ଘରେ ହୁଏ ଖାଇବା ପାଇଁ।
ଓହୋ ଆପଣଙ୍କର କେତେଟା ରଥ ହୁଏ ଗୋଟେ ନା ହଁ ଗୋଟେ ନା ତିନିଟା ରଥ ହୁଏ?
ଗୋଟେ ରଥ ହଃ ଆମ ଗାଁରେ ଯୋଡ଼େ ର ଥ ହୁଏ ଦି ଦଳ ହେଇଛନ୍ତି ନା ଜଣେ ପର୍ସନାଲ୍ ଠାକୁର କରୁଛନ୍ତି ତାଙ୍କର ବ ପର୍ସ ସନାଲ୍ ରଥ ଜଣେ ଏକୁଟି ମାନେ ଏକା କରୁଛନ୍ତି ଆଉ ଗାଁ ଯାକ ଲୋ କ ଗୋଟିଏ ରଥ ଠାକୁରଙ୍କର ଗୋଟିଏ ରଥ ଦିଟା ଆଙ୍କ ରଥ ଆଗ ପଛ ହେଇକି ଯାଆନ୍ତି। ଆମର ଯୋ ଟା ହୁଏ ବଡ଼ ରଥ ହୁଏ ଗାଁ ଯୋଉଟା ଗାଁ ଲୋକ କରନ୍ତି ଆଉ ଯିଏ ପର୍ସନାଲ କରେ ସେ ଛୋଟ ରଥ ହିଁ କରେ। ତାଙ୍କ ଛୋଟ ରଥରେ ଠାକୁର ଆଗରେ ଯାଆନ୍ତି ତାପରେ ବଡ଼ ରଥ ଠାକୁର ପ ପଛରେ ଯାଆନ୍ତି ବଡ଼ ଠାକୁର ଆଉ ସେଇଟା ପୂର୍ବ ପୁରୁଷ ତାଙ୍କର କରି ଆସିଛନ୍ତି ନା ସେଇଥିପାଇଁ ତାଙ୍କର ଅଛନ୍ତି ତାଙ୍କ ଘରେ ଆଉ ମାନେ କିଛି ଏମିତି କରିନାହାନ୍ତି ତାଙ୍କର ଅଛନ୍ତି ଆଜି ଯାଏଁ ହେଇଗଲାଣି ବୋହୁତ ବର୍ଷ ହେଲା ତାଙ୍କର କଲେଣି। ସେଇଥିପାଇଁ ଦୁଇଟା ରଥ ସବୁବେଳେ ଆଗ ପଛ ହେଇକି ଯାଉଛନ୍ତି ନା ମାଉସୀମା ମନ୍ଦିରଠି ରହୁଛନ୍ତି।
ଏ ଯୋଉ କହିଲେ ଘରେ ଯିଏ ରଖିକି ମୁଁ କହିଲି ଯୋଉ ଘରେ ରଖିକି ଯୋଉ କହୁଛନ୍ତି ଏଁ
ନାଇଁ ତାଙ୍କର ମନ୍ଦିର କରିଛନ୍ତି ନା ଘରେ ନୁହଁ ସେ ମନ୍ଦିର ବି ଠାକୁରଙ୍କର ଦି ଟା‌ ମନ୍ଦିର ହେଇଛି ତାଙ୍କର ପର୍ସନାଲ୍ ଗୋଟେ ମନ୍ଦିର ନିଜେ କରିଛନ୍ତି ଗୋଟେ ଗାଁ ରେ ହିଁ କରିଛନ୍ତି।
ଓହୋ ଅଁ ମୁଁ ଭାବିଲି ଘରେ ରଖିଛନ୍ତି ନୀତି ନିୟମରେ ସବୁ ଟୁ କରୁଥିବେ।
ନାଇଁ ଘରେ ଯୋଉଟା ତାଙ୍କର ନାଇଁ ଘରେ ରଖିକି ଏତେ ବଡ଼ ମୂର୍ତ୍ତି ପୂଜା ହେଇପାରିବେନି ନା। ତାଙ୍କର ମନ୍ଦିରରେ ମନ୍ଦିରରେ ପୂଜା ସେ ପାଆନ୍ତି ଆମର ଏଇଠି ମଙ୍ଗଳା ମନ୍ଦିର ସବୁ ଦେବାଦେବୀଙ୍କ ମନ୍ଦିର ଅଛି। ଦଶରାରେ ଦଶରା ଦେବୀ ପୂଜା ହୁଅନ୍ତି ଏଇ ଗାଁ ରେ ସ୍ ସବୁ ମନ୍ଦିର ପୂଜା ପାଆନ୍ତି ତାରିଣୀ ଅଛନ୍ ତି ମଙ୍ଗଳା ଅଛନ୍ତି ସବୁ ମନ୍ଦିର ଅଛି ସବୁ ଭଲ ମନ୍ଦ ବି ପର୍ବପର୍ବାଣି ହଉଛି ଏ ଗାଁରେ। କେତେବେଳେ ସୁବିଧା ଦେଖିକି ଆସିବ ଯେ ବୁଲିକି ଯିବ ଯିବେ ଆଉ।
ହଁ ଦେଖିବା କେତେବେଳେ ଦେଖିଆ ସମୟ ବାହାର କରିକି ଯିବା ଆଉ ମାଙ୍କ ମନ୍ଦିର ବି ଅଛି ମା ତାରିଣୀ ଙ୍କ ମନ୍ଦିର?
ହଁ ମା ତାରିଣୀଙ୍କ ମନ୍ଦିର ଅଛି ରାସ୍ତା କରରେ ପୁରା ଏନ୍ଏଚ୍ ରେ ଅଛି।
ହୁଁ।
ଆଉ ପୋଖରୀ ପାଖରେ ଅଛି ଶିବ ମନ୍ଦିର ସେଠି ବି ଜାଗରକୁ ବଢ଼ିଆ ହୁଏ। ଭୋଜି ଭାତ ଫାତ ସବୁ ବୋହୁତ ଲୋକ ହୁଅନ୍ତି ଜାଗା ହୁଏନି ଏତେ ଲୋ ବନ୍ଧୁ ବସିବା ପାଇଁ।
ଅଁ ହ।
ଦି ଟା ମନ୍ଦିର ଅଛି ହୁଁ ଶିବ ମନ୍ଦିର।
ଉଁ ହୁଁ।
ଆଉ ତମର ହେଠି ଶିବ ମନ୍ଦିର ନାହାନ୍ତି?
ହଁ ଆମର ସେଇଠି ଶିବ ମନ୍ଦିର ଅଛନ୍ତି ଯେ କଣ କହିଲେ ଟିକେ ଦୂରରେ ଅଛି। ଦି ତିନି କିଲୋମିଟର ଦୂରରେ ଅଛି ବୋଲି ଆମର ସବୁବେଳେ ତ ଆଉ ଯାଇପାରିବୁ ନି ଏତେ ବାଟ୍
ନା ଆମର ଗୋଟେ କିଲୋମିଟର ଭିତରେ ହିଁ ଅଛନ୍ତି। ସବୁ ମନ୍ଦିର ଗୋଟେ କିଲୋମିଟର ଭିତରେ।
ହଁ ଆପଣ ସବୁଦିନ ଯାଇକି ଦର୍ଶନ କରିପାରୁଥିବେ ଆମେ କିନ୍ତୁ ସବୁଦିନ ଯାଇ ଦର୍ଶନ କରିପାରୁନୁ ଠାକୁର ଙ୍କୁ। ତ ନାହିଁ ଟିକେ ଦୂରରେ ଅଛି। ବୁଲିକି ପର୍ବପର୍ବାଣି ଓଷା ବାର ଭଲ ମନ୍ଦ ଦିନରେ ଆମେ ଟିକେ ଯାଉ।
ଭଲ ମନ୍ଦିର ଅଛି ସେଠି ସବୁ ସୁବିଧା ଅଛି ଆପଣ ବାହାଘର ବ୍ରତ ଘର ଭୋଜି ମଉ ସ୍ଥବ ସବୁ ବି କରିପାରିବ। ଆ ଉ ମନ୍ଦିର ଜାଗା ମାନଙ୍କୁ ଗଲେ କଣ କଲେ ବହୁତ ଶାନ୍ତି ବହୁତ ଆନନ୍ଦ ଲାଗେ।
ତମ ରୋଷେଇ ସରି ସାଇଲାଣି।
ହଁ ଆମର ରୋଷେଇ ସରି ସାଇଲାଣି ପ୍ରାୟ ଆଉ ଅଳ୍ପ ଅଛି। ଅ ହବ ଆଉ ଟାଇମ ହେଇନି। ପୁଅ ଯାଇଛି ସ୍କୁଲ ଆସିଲେ ଖାଇବ ଆଉ।
ଓହୋ ନାଇଁ ଆମର ରୋଷେଇ ସରିନି। ଆମର ରୋଷେଇ ସଇଲେ ମୁଁ। ତାପରେ ଝିଅ ଦି ଜଣ‌ ଜାକ ଆସିବେ ନା ଚାରିଟା ରେ ଆମ ରୋଷେଇ ଖିଆ ପିଆ ସରିଲା ବେଳକୁ ସାନ ଝିଅର ଛୁ ଟି ହେଇଯିବ ତାର ତିନିଟାରେ ଛୁଟି ଅଛି।
ହୁଁ ହୁଁ।
ସାନ ଝିଅ ର ତିନିଟା ରେ ବଡ ଝିଅର ଚାରିଟା ରେ ଆଉ।
ଆଉ ରଥଯାତ୍ରା ପାଇଁ କୁଆଡେ ପ୍ଲାନିଙ୍ଗ ରଖିଛନ୍ତି ଯିବେ ନା ଗାଁରେ ସେଲିବ୍ରେସନ କରିବେ।
ନାଇଁ ମ ରଥଯାତ୍ରାକୁ ପୁରୀ ଯିବା ପାଇଁ ଯେ ପୁରୀରେ ଯୋଉ ରସ ହଉଛି ଯାଇ ହବନି ଦେଖିବା ଆଉ।
ହଁ ଭଗବାନଙ୍କ ପାଇଁ ଏ ହୁଁ ଭଗବାନଙ୍କ ପାଇଁ ଏତେ ଲୋକ ଆସୁଛନ୍ତି ପୁରୀ କିି ଯେ। ଯିବା ପାଇଁ ବି ଭୟ ଲାଗୁଛି ଏତେ ଲୋକ ମାନେ କହିବାର‌ ନାଇ ନିଃଶ୍ଵାସ ନେଇ ବି ପାରିବନି ତମେ। ନିଜେ ତ ହେଲେ ଯାଇକି କିଛି କରିକି ବୁଲିକି ଆସିପାରିବ ଏଇ ଛୋଟ ଛୁଆ ମାନଙ୍କୁ ନେଇକି ତମେ ଗହଳିରେ। ଛୁଆ ବି ହଜି ଯାଉଛନ୍ତି ବହୁତ।
ହଁ ବହୁତ ରସ୍ ହେଇଯାଉଛି ରଥୟାତ୍ରା ପୁରୀରେ ଯା ଗଲେ ଫେରି ହଉନି। ଭାଗ୍ୟ ନେଇକି ସୁନାବେସ ଦିନ ଗଲେ ଯାଇକି ଦେଖିପାରିବ ଠାକୁରଙ୍କୁ ବାହାରେ ଦର୍ଶନ ବି କରିପାରିବ। ହଁ ମୁଁ ଜାଣିଛି।
ହୁଁ ହୁଁ ଆଉ ଆପଣଙ୍କ ଆଡେ ଆଉ କଣ ସେଲିବ୍ରେସନ ଭଲ।
ଆମ ଆଡେ ଆଉ କଣ ହେଇ ସେ ର ରଥ ଯାତ୍ରା ଯାହା ଆଉ ଟିକେ ଭଲ ହୁଏ, ତାପରେ ଖୁଦୁରୁକୁୁଣୀ ବି ଭଲ ହୁଏ। ସବୁ ମନ୍ଦି ସବୁ ଯାନି ଯାତ୍ରାବି ଭଲ ହଉଛି।
ହଁ, ଖୁଦୁରୁକୁଣୀ ଓଷା କଣ କେମିତି କରନ୍ତି?
ହୁଦୁରିକୁଣୀ ରେ ସବୁ ଝିଅ ଝିଆଣି, ଆସନ୍ତି ତାପରେ ଠାକୁରଙ୍କ ର ବୋଇତ ହୁଏ। ସବୁ ଇଏ ହୁଏ, ଆଉ ବୋଇତ ବନ୍ଦାଣ ଫନ୍ଦାଣ ହୁଏ ସେ। ତାପରେ ବୋଇତ, ଗାଁରେ ନାଉରୀଆ ବୋଇତ ବାହିକି ଯିବ।
ହୁଁ ହୁଁ ଭଲସେ ସେଲିବ୍ରେସନ କରନ୍ତି, ଆମର ବି ହୁଏ ଏଠି ଖୁଦୁରୁକୁଣୀ ଭଲସେ ହୁଏ।
ହଁ, ଆମର ବି ଏଠି ହୁଏ ଯେ। ଆମର‌ ବି ଏଇରା ହୁଏ ଯେ ଏଇରା ଟିକେ ଭଲ ହୁଏ ବୋଲି ବେଶୀ ଲୋକ ଆସନ୍ତି ଆଉ।
ଉଁ ହୁଁ।
ସେଥିପାଇଁ ଭଲ ଯାନିଯାତ୍ରା ହୁଏନା, ଭଲ ହୁଏ ବୋଲି ବହୁତ। ଖୁଦୁରୁକୁଣୀ ରେ ବହୁତ ଲୋକ ଗାଁରେ ସବୁ ଝିଅଝିଆଣୀ ବହୁତ ଭୋଜି ଭାତ ବି ହୁଏ। ସବୁ ଭଲ ହୁଏ। ଆସିବେ ଖୁଦୁରୁକୁଣୀ ଯେ ଦେଖିକି ଯିବେ ଏ ବର୍ଷ।
ହଉ ଦେଖିବା, ସମୟ ବାହାର କରି ଯିବା, କା ଆଗ ଅପେକ୍ଷା ଏବେ ଖୁଦୁରୁକୁଣୀ କଣ କରୁଛନ୍ତି କହିଲ, ଆଗେ। ଚାରିପାଳି କରିକି ପାଞ୍ଚପାଳି କରିଦେଲେ।
ଆମର ଏଠି ପାଞ୍ଚପାଳି ସବୁ ଇଏରେ ପାଞ୍ଚପାଳି, ମାଆଙ୍କର ପୂଜା ହୁଏ ମାନେ ପାଞ୍ଚପାଳି ହିଁ କରିବେ।
ଆପଣ ଆଡ଼େ ପାଞ୍ଚପାାଳି କରୁଛନ୍ତି ନା?
ହଁ ପାଞ୍ଚପାଳି କରନ୍ତି, ତାପରେ ବୋଇତଫୋଇତ କରନ୍ତି, ତାପରେ ମଙ୍ଗମଙ୍ଗଳାଙ୍କର ବାହାଘର ହୁଏ ଆମଘରେ, ଆମର ଝିଅଘର, ହଉ ହଉ ଯାଆନ୍ତୁ। ରୋଷେଇ ଯଦି କଣ କରିବାର ଅଛି କରିବେ ଆଉ
ହଁ ରଖୁଛି ପରେ କଥା ଲାଗିବି।